ହାଲୋ।
ହଁ ହାଲୋ।
ମ୍ୟାମ ନମସ୍କାର।
ନମସ୍କାର କଣ କଣ କରୁଥିଲେ?
ଏଇ ମୁଁ ବସିଛି ମୁଁ ଗୋଟେ। ଓ ହୋ ନାଇଁ ମୁଁ ଦୋକାନ ଗୋଟେ ଖୋଲିଛି ତ ସେଇ ଦୋକାନରେ ବସିଛି ଆଉ।
ଓହୋ।
ଆପଣ ଆଉ କଣ କ-କରୁଛନ୍ତି ନା ନା କଣ।
ହାଉସ୍ୱାଇଫ୍।
ଓହୋ ତାହେଲେ ମ୍ୟାରେଜ କରିଦେଇଛନ୍ତି। ଓ ହୋ ଅଁ ଆଉ କଣ ଆଜି ରୋଷେଇ କରୁଥିଲେ?
ଏଇ ଭାତ ଡାଲି ଭଜା।
ଓହୋ ଆଉ ମ୍ୟାମ ଆମର ଉଁ। କେମିତି ଯୋଉ ମାନେ ପିଠା ଟା ଯୋଉ ଆମର ଚକୁଲି ପିଠା ଟା କେମିତି ହୁଏ ଜାଣିଛନ୍ତି କି।
ଚକୁଳି ପିଠା ଆପଣ ଜାଣି ନାହାନ୍ତି ଓଡିଆ ଘରେ ପ୍ରସିଦ୍ଧ।
ହଁ ଯେ ମାନେ ଆମ ଆଡେ ତ ଅଲଗା ଆପଣଙ୍କ ଆଡେ କେମି ତି କଣ କରନ୍ତି କରୁନାହାନ୍ତି।
ହଁଁ ଆମର ତ ସେମତି ବିରି ଚାଉଳ ଏକାଠି। ଏମ ବିରି ଅଲଗା ଚାଉଳ ଅଲଗା ଅଲଗା ଅଧେ ଅଧିକା ଗୋଳେଇ ହେଇକି। ତାକୁ ଫେଣ୍ଟିକି ବନାନ୍ତି ଆଉ।
ଓହୋ। ଆମର ଗୋଟେ ପୋଡ ମାନେ ସେ ଯଉ ନଡିଆ ପୁର ପଡେ ଜାଣିଛନ୍ତି ସେମିତି ପିଠା କେବେ ଖାଇ ନା ଖାଇ ନାହାନ୍ତି।
ହଁ ପୋଡ ପିଠା।
ନାଇଁ ନାଇଁ ମାନେ ସେମିତି ପୋଡ଼ ପିଠା ନୁହଁ ସେଇଟା ଚିତଉ ପିଠା କୁହନ୍ତି ତା ଉପରେ ମାନେ ପୁର ପୋକନ୍ତି ସେଇଟା ପିଠାଟା ନଉଟା ହବନି ସେମିତି ହବ ଖାଇଛନ୍ତି।
ହଁ ଚିତଉ ପିଠା ଖାଇଛି ଚିତଉ ପି ପିଠା ଖାଇଛି।
ଓହୋ ଆଉ ରଜ ଆପଣଙ୍କ ଆଡ଼େ କେମିତି କଣ ପାଳନ ହେଲା?
ରଜ ବହୁତ ଭା ରାଜା ସବୁ ପଢିଥିଲା ରଜ ସୁନ୍ଦରୀ ସବୁ ପଢିଥିଲା ପିଲା ମାନେ ସବୁ ଆସିଥିଲେ। ସବୁ ପିଠା ପଣା ହେଇଥିଲା ଏତେ ଗରମ ରୁ ଆମେ ବେଶୀ ଇଏ କରିପାରିଲୁ।
ଓହୋ ମାନେ ବହୁତ ଗରମ ହେଲା ରଜ ସେଥିପାଇଁ ବେକାର ପଡିଲା ନାଇଁ କି।
ହଁ ବହୁତ ଗରମ ହଉଥିଲା।
ହ ଓହ ହଁ ଆମର ବି ମ୍ୟା ସେମିତି ଗରମ ବହୁତ ଜୋରରେ ଏତେ ଜୋରେ ଗରମ ଯେ ଆମର ବି ମାନେ ରଜ ଭଲସେ ପାଳନ ହେଇ ପଲାଣି ଆଉ ଆମ ଆଡେ ଟିକେ ବହୁତ ଭଲରେ କଲୁ ଧୋଳି ଫୋଳି ସବୁ ପକେଇଥିଲୁ ଆମର ଖାଇଦୋଳି ଡଙ୍ଗା ଦୋଳି ପଟା ଦୋଳି ଚ ିରି ଦୋଳି ଏମିତି ଅନେକ ଦୋଳି ପଡ଼ିଥିଲା ଆଉ ଯେହେତୁ ଆମ ପଡ଼ିଆଟା ରାସ୍ତା କରେ ବହୁତ ଲୋକ ବି ଆସିଥିଲେ ଭାଇ ଭଉଣୀମାନେ ମାଉସୀମାନେ ମାନେ ସବୁ ଆସିଥିଲେ ଖେଳିବା ପାଇଁ ଦୋଡେଇି ଦେଖିଲା ଏଇ ଯୋଉ ଖରା ହେଲା ଆଉ ଆମର ଯୋଉ ମଝି ର ଯ ଦିନ ବର୍ଷା ହେ ସଧ୍ୟା ବଳେ ସେ ରଜ ବେକାର ଗଲା ଭାରି ମନେ ଦୁଃଖ ଲାଗିଲା କି ବର୍ଷକରେ ଓଡିଆ ର ସବୁଠୁ ବଡ ପର୍ବ ହେଲା ରଜ ତ ଆମେ ଏତେ ସୁନ୍ଦର ଭାବରେ କରିଥିଲୁ ସମସ୍ତେ କଷ୍ଟ କରି କରିଥିଲୁ ଦେଖିଲାକୁ ରଜରେ ଏମିତି ନଷ୍ଟ ହେଇଗଲା ହେଲାନି ଯେ ଭାରି ମନ ଦୁଃଖ ଲାଗିଲା ଆଉ।
ଆଉ ରଥଯାତ୍ରା ଆପଣଙ୍କ ଆଡେ କେମିତି ପାଳନ ହୁଏ ରଥଯାତ୍ରା
ହଁ ଆମର ର ରଥଯାତ୍ରାରେ କଣ କହିଲେ ଆମର ରଥଯାତ୍ରାରେ ଆମେ ନିଜେ ଛୁଆ ଆମର ଚାରିଟା ସାହି ଆମେ ସବୁ ମୁଁ ଦି ଜଣିଆ ତିନି ଜଣିଆ ମିଶିକି ଆମେ ରଥ ତିଆରି କରୁ ରଥ ତିଆରି କରିସାରିଲା ପରେ ଆମେ କଣ କରୁନା ଦୌଡ଼ି ବାନ୍ଧି ଦେଇକି ଆମେ ଗାଁରେ ଠା କୁକୁରଙ୍କୁ ସେ ରଥରେ ବସେଇ ଦେଇକି ଆମର ଗୋଟେ ପାଦୁକା ଗୋଟେ ଥାଳି ସେଇଠ ପାଦୁକା ତାଟରେ ରଖିବୁ ଆଉ ଗୋଟେ ବଡ ଥାଲଟେ ଯୋଉ ଆମର ପିତଳ ଥାଲଟେ ରଖିଦେଇକି ଆମେ କଣ କରିବୁ ନା ସେଇଠି ପଇସା ପକେଇବୁ ଆଉ ସେଠି ଧୂପଦାନୀ ରଖିବୁ ଯୋଉ ଗାଁ ସରେ ଆମେ ବୁଲିବୁ ମାଉସୀ ମା ମାନେ ସବୁ ଆସିକି ଜୁଆ ରୁହନ୍ତି ସେ ପାଦୁକା ପାଆନ୍ତି ଆଉ ଆମକୁ ଠାକୁରଙ୍କୁ କିଛି ମାନେ ଇଏ ଦକ୍ଷିଣ ଦେଇକି ଯାଆନ୍ତି ତ ଆମର ଏମିତି କରୁ ସବୁ ବସିକି ମାନେ ଦିଇ ଦିନ ଗୋଟେ ଦିନ ଏମିତି ବୁଲୁ ଗାଁରେ ଗାଁରେ ବୁଲ ସାରିଲା ପରେ ତାପରେ ଆମେ କଣ କରୁନା ରାସ୍ତାରେ ରାସ୍ତାକୁ ଯାଉ ରାସ୍ତାରେ ଆମର ଛକ ଛକ ଦେଖିକି ଆମେ ଆମେ ସେଠି ରହୁ ମାନେ ମାନେ ଛକ ଦେଖିକି ଆମର କଣ କରୁନା ଆମେ ସେଠି ବସିକି ମାନେ କିଛି ଭାଇ ମାନଙ୍କୁ ସାହାଯ୍ୟ ମାଗୁ କି ଭାଇ ଦିଅ ଯାହାଲେ ବି ରଥ ଯେହେତୁ ଛୁଆ କରଛନ୍ତି ଭାଇ ମାନେ ତ ରହିକି ଆମର ବାହାରେ ଯେତିକି ଭାଇ ସାର୍ ମାନେ ରହୁଥିବେ ସେମାନେ ତ ଦେବେ ଯାହାେଲେ ବି ଛୁଆଙ୍କୁ ପଇସା ଉଁ ତ ଠାକୁରଙ୍କୁ ଦକ୍ଷିଣ ଦେଇକି ଯାଆନ୍ତି ତାପରେ ଆମ ଗାଁ ପାଖରେ ଏଇଠି ଗୋଟେ ଅଛି ଆମର ମାର୍କେଟ ଅଛି ସେଠୀ ଭଲ ସେ ରଥ ଟାଣନ୍ତି ଯେହେତୁ ବହୁତ୍ ବଡ ରଥ ଟାଣନ୍ତି ତ ସେ ସୁଯୋଗ ପାଇନୁ କେବେ ଦୌଡ଼ି ଟାଣିବା ପାଇଁ ଯେହେତୁ ଏତେ ଗୋଟେ ଗାଁ ରେ ଏତେ ବଡ଼ ରଥ ହଉଛି ସବୁଆଡୁ ଲୋକ ଆସୁଛନ୍ତି ଆଉ ସେମାନେ ତ ମାନେ ବଡ ବଡ଼ ଲୋକ କହିଲା ବେଳେ ଆଗ ଆଗେ ଯାଇକି ସେମାନେ ଇଏ କରୁଥିବେ ଆଉ ଆମେ କୋଉଠି ଯିବୁ ଯେ ଆମକୁ ତ ସୁଯୋଗ ମିଳୁନି କେବେ ବିି ନହେଲେ ଦୌଡ଼ିଛି ମାନେ ସବୁବେଳେ ଭାରି ଇଚ୍ଛା ହୁଏ କି ରଥରେ ମାନେ ରଥରେ ଏମିତି ଦୌଡ଼ି ଜାଣିବା ପାଇଁ ତ ଆମ ଗାଁ ଟା ପରିପାଳ ଆମର ଜାଣିଛନ୍ତି ଦେଓଗା ଜାଣିଛନ୍ତି।
ହଁ ହଁ ହଁ।
ସେ ଏପଟାଟା ଆମର ଆଉ ଆମେ ଯାଉ ଏମିତି ଠାକୁ ଦୋକାନ ଫୋକାନ ପଡେ ବହୁତ ଲୋକ ଆସନ୍ତି ଭଲରେ ସେ ଆମର ପାଳନ କରେ ତମର କେମତି କଣ କରନ୍ତି?
ହଁ ଆମର ଏ ଏଠି ଗାଁ ସାରା ଲୋକ ରହ ତୁ ଜଗନ୍ନାଥ ମନ୍ଦିର ଅଛି! ସେମିତି ଠାକୁରଙ୍କୁ ଆସନ୍ତି ମାଉସୀ ମା ମନ୍ଦିର ଆମ ଘର ପାଖରେ। ଆସନ୍ତି ଠାକୁର ଏମତି କରା ଯାଏ। ନଅ ଦିନିଆଙ୍କ ଠାକୁରଙ୍କଠି ନୀତି ଭୋଗ ହୁଏ। ଭାରି ବଢିଆ ଲାଗେ। ଠାକୁର ଆମ ଘରକୁ ଆସ ଆମ ଘର ପାଖକୁ ଆସନ୍ତି, ଆମେ ଯାଉ ଡେଲି ମୁଁ ତ ଯାଏ ଜଗନ୍ନାଥଙ୍କୁ ଦେଖିବା ଦର୍ଶନ କରିବା ପାଇଁ ସକାଳ ବେଳେ ଯାଏ ଏମିତି ଆଉ। ନୀତି ଭୋଗ, ପୋଡପିଠା କିଏ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ର ଖାଇବା ସବୁ ବନେଇକି, ଜଗନ୍ନାଥଙ୍କର ପ୍ରିୟ ଯୋଉ ଖାଦ୍ୟ ସବୁ ପନି କି ନେଇକି ଭୋଗ ଲଗାନ୍ତି। ସୂର୍ଯ୍ୟ ଠାକୁରଙ୍କ ପ୍ରସାଦ ପାଇବାର ବହୁତ ବଢିଆ ଲାଗେ ମତେ।
ହୁଁ, ବହୁତ ଭଲ ଲାଗେ ଯେହେତୁ
ବି ଆମର ଏଠି ଅରୁଆ ଭାତ ଡାଲମା ଖ ଟା ଗୁଣ୍ଡିଚା ଦିନ ବି ହୁଏ ବଢିଆ ଲାଗେ। ଠାକୁରଙ୍କୁ
ମୁଁ କହିଲି ମ୍ୟାମ, ମାନେ ଆମେ ତ ଏମିତି ନର୍ ମାନେ ସବୁବେଳେ ଘରେ ଡାଲମା ଖିଚିଡି
ହଁ କିନ୍ତୁ, ଠାକୁରଙ୍କର ବାସ୍ନା ଏତେ ସୁନ୍ଦର ଆଉ କୁହନ୍ତୁନି ସେ ସେଟା ଯୋଉଠି ବି ଥାନ୍ତୁ, ପୁରୀର ପୁରୀକୁ ଆପଣ ଯଦି ଯାଇଥିବେ ଅବଢା ନ ଖାଇକି ଫେରି ଆ କହିବ ମାନେ ମୁଁ ସେ ଅବଡା ଟିକକ ଖାଇକି ଦିନସା ସାରା ରହିଯାଏ। ମୋର କିଛି ଦରକାର ନାହିଁ କିଛି ବି ଦରକାର ନାହିଁ। ସେଇ ଅବଢା ଟିକକ ଠାକୁ କୁରଙ୍କ ପ୍ରସାଦ ମୋତେ ଏତେ ବଢିଆ ଲାଗେ କି ଆଉ କୁହନ୍ତୁନି। ଯେତେବେଳେ ବି ମୁଁ ପୁରୀ ଯାଏ ଜଗନ୍ନାଥଙ୍କ ପାଖକୁ ଆଗେ ମୁଁ ଅବଢା ଖାଏ।
ହଁ ନାଇଁ ଭଲ ଲାଗେ ସେଇ ଅଭଢା।
ଲୋକ କୁହନ୍ତି, ବାସି ଇଏ ସିଏ ମତେ କି ଯେମିତି ବଢିଆ ମୁଁ ପୁରା ବଢିଆ ସେ ଏନ୍ଜୟ କରିି କରିକା
ନାଇଁ କଣ କହିଲେ ଆମର ଆମେ ସବୁ ଆମ ଷ୍ଟାଫ୍, ମୁଁ ଗୋଟେ ଗମେଣ୍ଟ ସ୍କୁଲ ରେ ଛୁଆଙ୍କୁ ପଢଉଛି ହେଲା। ତ ପଢଉଛି ଆମର ସବୁ ବୁ, ଯାଇଥିଲୁ ଆମ ସାର୍ ମାନେ ଆମେ ସବୁ ଷ୍ଟାପ୍ ଯାଇଥିଲୁ। ପୁରୀ ଯାଇଥିଲୁ ଏଇ ଖରା ଇଏରେ ତ ଯାଇଥିଲୁ, ଯେତେବେଳେ ଗରମ ଥିଲା କମ କମ ଗରମ ଥିଲା ସେ ସେତବେଳେ ଯାଇଥିଲୁ। ବୋଲର କରିକି ଯାଇଥିଲୁ ଆମର ରାତି ବାରଟାରେ ବାହାରିଲୁ ଯାଇକି ସକାଳୁ ସକାଳୁ ପହଞ୍ଚିଲୁ। ସକାଳେ ପହଞ୍ଚିଲୁ ଆମେ ଗୋଟେ ମଠରେ ରୁମ ନେଲୁ। ଯେହେତୁ ଆମେ ଯାଇଛୁ ଗାଧେଇବୁନ ନାହିଁ, ତ ଗାଧେଇକି ଆମ ନିତ୍ୟ କାମ ସାରିକି ଆମେ କଣ କଲୁ ନା, ଛଅଟା ବେଳେ ବାହାରିଲୁ ଠାକୁରଙ୍କ କତିକି। । ମ୍ୟାମ୍ ବାହାରିଲୁ ସତ କଥା ଛଅଟା ବେଳୁ, ଦେଖିଲାକୁ ଆମେ ଦର୍ଶନ କଲୁ ଯାଇକି ସାଢେ ଦି ଦିଟା ତିନିଟା ମାନେ ଏତେ ଭିଡ।
ଆପଣ କୁହନ୍ତୁନି ଆପଣ କୁହନ୍ତୁନି, ଆମେ ତ ଅଁଳାନବମୀ ନ, ଯାଇଥିଲୁ କାର୍ତ୍ତିକ ମାସରେ ମୋ ପୁଅ ଦେହରେ ରହିନଥିଲା, ମୁ ଯାଇଥିଲି ପ୍ରଭୁଙ୍କ ତାଙ୍କ ଧାମକୁ ଯାଇକି ତାଙ୍କ ଗୁହାରି କରିକି ଆସିଲି। ସେ ମୋ ଡାକ ଶୁଣି ଲେ, କିନ୍ତୁ ଠାକୁରଙ୍କୁ ଦର୍ଶ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
କରିପାରିଲିନି। ମୋ ପୁଅ ଟିକେ ବଡ ହେଇଯାଉ ତାକୁ ନେଇକି ମୁଁ ଯିବି ଠାକୁରଙ୍କୁ ଦର୍ଶନ କ କରିକି ଆଣିବି। ନହେଲେ ଏତେ ଭିଡ ଏତେ ଭିଡ ସେ ଦର୍ଶନ ଠାକୁରଙ୍କୁ ଜମା କରି ହଉନି କରି ହିଁ ହଉନି।
ଆରେ ଆମର ପା ସେଇଆ ମୁଁ କହୁଛି, ମାନେ ଏତେ ଏତେ ଭିଡ ଯେ ମାନେ ଏତେ ଭିଡ ମାନେ ବିଶ୍ଵାସ କରିବେନି ମାନେ ଭିଡ ଯେ ଆମେ କେତେ, ତିନିଟା ପର୍ଯ୍ୟନ୍ତ ଠିଆ ହେଲୁ। ତିନିଟା ପର୍ଯ୍ୟନ୍ତ ଠିଆ ହେଇକି କଣ କଲୁ ନା, ଯୋଉମାନେ ଜମା ବି ଆମେ କରି ପାଇଲିନି ମାନେ ଇଏ
ହଁ ବା ବହୁତ ଭିଡ ହଉଛି। ସେଆଉ କଣ କରିବା ଜଗନ୍ନାଥଙ୍କୁ ଦେଖିବା ବଡ ଠାକୁର ସେ। ତାଙ୍କ ନ ଦେଖିଲେ ଆଉ ଆଖି ମାନେ କଣ ହେଇଯାଉଛି।
ସେଇ କଣ କରିବା ମାନେ ଭାଗ୍ୟରେ ଥିଲା ଆମେ ପା କଉ
ପିସ୍ ଶାଶୁ ବାହାଛନ୍ତି ନିଜ ପିସି
ହଁ ଦଡି ପାଳ।
ମାନେ କୋଉଠିକି ବାହା ହୋଇଛନ୍ତି ଦଡି ପାଳ ରେ ବାହା ହେଇଛନ୍ତି? ହଁ ହଁ ହଁ ଦଡି ପାଳ ବି ଆମେ ପାଖରେ ଅଧିକ ବାଟ ନୁହେଁ ପାଖରେ।
ହଁ ଦେଉଗ ଦଡିିବାଳ ଆଉ ସେ ଯୋଉ କୁଶଳ ଈଶ୍ୱର ଠାକୁର ତମେ ଦେଖିଛ ନା?
ହଁ ସେଇଟା ଆମର ମାନେ ବାହାଘର ବାହାଘର ହୁଏ ବା ଆମର ବାହାଘର ହୁଏ ମାନେ ଯୋଉ ଆମ ଝିଅ ପୁଅ ମାନଙ୍କର ଆମ ଗାଁରେ କେତେ କେତେ ଗାଁରୁ ବାହାଘ ର ହୁଏ ଆମେ ଯାଉ ସେଠିକି ଭଲ ମନ୍ଦିର ମାନେ ବଡ ମନ୍ଦିର ଆମେ ତ ଏମିତିରେ ବି ସବୁ କେବବଳେ ଆମେ ବୁଲିବା ପାଇଁ ଯାଉଛଠିକି।
ହଁ କୁସରସର ଡାକେ ଠାକୁର
ଆପଣ କଣ ଦେଖିଛନ୍ତି?
ମୁଁ ଛୋଟ ବେଳେ ଦେଖିଛି ଭାରି ଦେଖିବାକୁ ଇଚ୍ଛା ଯେ ଆଉ କାହିଁ ଯାଇ ହଉଛି ଠାକୁରଙ୍କୁ ଡରି ଲାଗୁଛି।
ଓହ ନାଇଁ ଇଚ୍ଛା କଣ କି ଆପଣ ନିଜେ ଚାହିଁଲେ ଆସିବେ ନା ଆଉ ଆପଣ ତବେ ବାହା ହେଇଗଲେଣି ଭାଇ କ କି ଶାଶୁଙ୍କୁ କୁହନ୍ତ କି ମା ଚାଲ ଆମେ ଗାଡି କରିକି ଯିବା ଏମିତି ଗାଡି କରିକି ଆସିଲେ ବୁଲାବୁଲି କରିକି ଯାଆନ୍ତ।
ଠାକୁର ଙ୍କ ପ୍ରସାଦ ମିଳୀ
ହଁ ହଁ ମିଳେ। ଆକ୍ଚୁଆଲି କଣ କହିଲେ ମ ମିଳେ କିନ୍ତୁ ଆମର ଯୋଉ ଅରୁଆ ଭାତ ଡାଲମାଆ ଭାତ ମିଳେ କିନ୍ତୁ ସେଟା ମାନେ ଆମର ପଇସା ଦେଇକି ଖାଇବାକୁ ପଡିବ।
ହଁ ହଁ ପଇସା ଦେଇକି ଆଉ ମାଗଣା କଣ।
ହୁଁ ନାଇଁ ମିଳେ ମିଳେ ଏଇଠି ମିଳେ ଆମର ନୂଆପଡା ମନ୍ଦିର ଜାଣିଛ ନୂଆ ମନ୍ଦିର ଯାଇଛ ହଁ ନୂଆପଡରେ ବି ଜଗନ୍ନାଥ ନୂଆ ପଟରେ ବି ଅଭଣା ମିଳେ।
ହୁଁ ହୁଁ ସେଇ ଯୋଉ କୁଷର ର ମନ୍ଦିରରେ ପ୍ରସାଦ ଅ ମାନେ ମିଲ୍ କେତେ ନେଉଛନ୍ତି?
ଆମର ଶହେ ଶହେ କୋଡିଏ ଟଙ୍କା ନା ଶହେ ଦଶ ଟଙ୍କା ନେଉଛନ୍ତି ଏମିତି ନେଉଛନ୍ତି। ହୁଁ ଆପଣ ହଁ ମୁଁ କହିଲି ଆପଣ ତାହେଲେ ଆସିବେ ଆମ ଗାଁ ତ ଇା ସେ ଆମେ ତ ଚିହ୍ନ ହେଇଗଲେ। ଆଉ ଆପଣ କେବେ ଗୋଟେ ନହେଲେ ଆସିବେ ଆଉ।
ହଁ ମୋର ଭାରି ଇଚ୍ଛା
ଓହୋ ହଉ ତାହେଲେ ମ୍ୟାମ୍ ମୁଁ କଣ କହିଲି ମୁଁ ଟିକେ ବ୍ୟସ୍ତ ଅଛି ତ ଆପଣଙ୍କୁ ପରେ କଲ୍ କଲେ ଚଳିବ ତ? ହିଁ।
ହଁ।